ହଁ ହେମନ୍ତ, ନମସ୍କାର ହେମନ୍ତ! କେମିତି ଅଛ?
ହଁ ବିନୋଦ ନମସ୍କାର! ମୁଁ ଭଲ ଅଛି, ତମେ କେମିତି ଅଛ?
ହୁଁ, ମୁଁ ମଧ୍ୟ ଭଲ ଅଛି। ଆଉ କଣ ସବୁ? ମୁଁ ତ ଭାବୁଥିଲି କଣ? କୁହନ୍ତି ନା, ଭାରତ ବିବିଧତା ମଧ୍ୟରେ ଏକତା ବୋଲି। ସେମିତି ଚାଲ କଥା ହବା ଆଜି ଭାରତ ବିଷୟରେ ଭାରତର ବିବିଧତା କେମିତି ଭାରତର ସଂସ୍କୃତି? ଏବଂ ବିଭିନ୍ନ ଜାତି ଧର୍ମାବଲମ୍ବୀ ଲୋକମାନେ ରୁହନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ କେମିତି ଏକତା ରୁହେ, ସେଥିପ୍ରତି ଆଲୋଚନା କରିବା କି?
ହଁ। ହଁ, ଦେଖିବାକୁ ଗଲେ ଆମ ଦେଶରେ ବହୁତ ପ୍ରକାରର ଭାଷା ଧର୍ମ ସଂସ୍କୃତି ହେଲା, ପରମ୍ପରା, ପୋଷାକ। ବହୁତ ଜିନିଷ ଭିନ୍ନ ଥିଲେ ବି ସମସ୍ତେ ଏକାଠି ହେଇକି ରହନ୍ତି।
ଆହ ଠିକ୍ କହିଲ କିନ୍ତୁ କାହିଁକି ନା ଭାରତର ସମ୍ବିଧାନ ମଧ୍ୟ ସମସ୍ତଙ୍କୁ ସମାନ ଅଧିକାର ଦେଇଛି। ଏଠାରେ ଅନେକ ଲୋକ ଜାତି ଧର୍ମର ଲୋକ ରୁହନ୍ତି। ବୋହୁ ଭାଷା ଭାଷୀର ଲୋକ ମଧ୍ୟ ରୁହନ୍ତି। କାହିଁକିନା ଭାରତରେ ପାଖାପାଖି ସତରରୁ ଅଠର ମାନେ ଜଣାଶୁଣା ଭାଷା ଏବଂ ତାରୁ ପୁଣି ଆଞ୍ଚଳିକ ଭାଷା ମଧ୍ୟ ବୋହୁତ କିଛି ରହିଛି।
ହଁ।
ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ଗୋଟେ ଏକତା ଗଢିଉଠିଛି।
ହୁଁ ହୁଁ। ହେ ଠିକ୍ କହିଲ। ଆମର ଭାରତର ସମ୍ବିଧାନ ମଧ୍ୟ ସମସ୍ତଙ୍କୁ ସମାନ ଅଧିକାର ଦଉଛି ନା?
ହଁ ହଁ ଠିକ୍ କଥା। ସମାନ ଅଧିକାର ଦେଇଚି।
ଆମର ଯୋଉ ସମ୍ବିଧାନରେ ଦେଖିବ ଯୋଉ ଅ
କିନ୍ତୁ ତମେ ଜାଣିଚ କି ଆମ ଦେଶରେ ମୋଟ ମାତେ ଉମ୍ ମାନେ କେତେ ଭାଷା କଥା ହୁଅନ୍ତି?
ହଁ ଆଁ ସେମିତିରେ ଦେଖିବାକୁ ଗଲେ ତ ଶହ ଶହ ଭାଷା ଆଉ ଉପଭାଷା ଅଛି। ନା ବହୁତୁ ଥାଇପାରେ କହି ହବନି। କିନ୍ତୁ ଆମର ସମ୍ବିଧାନର ଅଷ୍ଟମ ତାଲିକା ହିସାବରେ ବାଇଶି ଟି ମୁଖ୍ୟ ଭାଷା ସ୍ଵୀକୃତ ହେଇଚି।
ଆଚ୍ଛା। ସେଥିରେ ଆମ ଓଡିଆ ଭାଷା ଗୋଟେ ନାଇଁକି। ଏଥିପାଇଁ ଯୋଉ ଗର୍ବ ଗର୍ବର ବିଷୟ କି ଜଣେ ଓଡିଆ ହେଇଥିବାରୁ।
ହଁ, ମାନେ ଆମେ ଓଡିଆ ଭାରି ବଢିଆ। କୁହନ୍ତି ତ ସମସ୍ତେ। ଆଉ ଆମେ ଆମେ ଓଡିଆ ଭାଷାକୁ ନେଇକି ଗର୍ବିତ ମଧ୍ୟ୍ୟ। ତା ସହିତ ଅନ୍ୟ ଭାଷା ବି ହିନ୍ଦୀ ହେଲା। ବଙ୍ଗଳା, ତାମିଲ, ତେଲୁଗୁ କନ୍ନଡ଼, ମଲୟାଲମ୍, ସାଉଥ୍ ପଟେ ଯାହା ଅଛି ଭାଷା ଗୁଡା। ତାପରେ ପଞ୍ଜାବର ପଞ୍ଜାବୀ ମହାରାଷ୍ଟ୍ରର ମରାଠୀ। ଏମିତି ପ୍ରାୟ ସବୁ ରାଜ୍ୟର ନିଜ ନିଜର ଗୋଟେ ଗୋଟେ ମୁଖ୍ୟ ଭାଷା ଅଛି। ଯେମିତି ଆମ ଓଡିଶାର ଓଡିଆ।
ଆଉ ଏମିତିରେ ବି ଧର୍ମକୁ ଦେଖିବ ଯଦି? ବୋହୁତ ସାରା ଧର୍ମର ଲୋକ ରହୁଚନ୍ତି ଏଠାରେ କିଏ ହିନ୍ଦୁ କିଏ ମୁସଲିମ୍, ଖ୍ରୀଷ୍ଟିଆନ୍, ଶିଖ୍, ବୌଦ୍ଧ, ଜୈନ। ଆହୁରି କେତେ କଣ ଧର୍ମ ଅଛି।
ହଁ। ହଁ ଧର୍ମ ଧର୍ମ ବି ବୋହୁତ ପ୍ରକାରର ଧର୍ମ ଅଛି। ତାପରେ ଅନେକ ପ୍ରକାରର ଜନଜାତି ବି ଅଛନ୍ତି। ଆଁ ତାପରେ ଆଦିବାସୀ ମାନେ ବି ରହୁଚନ୍ତି। ହିନ୍ଦୁ, ମୁସଲମ ଏମିନ୍ତି ଖ୍ରୀଷ୍ଟିୟାନସ। ସବୁ ସବୁ ମନ୍ଦିର ଅଛି ମସଜିଦ୍ ଅଛି। ତାପରେ ଆମର ଚର୍ଚ୍ଚ ଅଛି। ସବୁ ଜିନିଷ ଅଛି ଭାରତରେ ବିବିଧତାରେ ଏକତା।
ହଁ ହଁ ଏବଂ ସେମାନଙ୍କର ଧର୍ମ ହିସାବରେ ପର୍ବପର୍ବାଣୀ, ମଧ୍ୟ ବହୁତ ସାରା ପର୍ବପର୍ବାଣୀ। ଦେଖିବାକୁ ଗଲେ ଆମର ହିନ୍ଦୁମାନଙ୍କର ଦୀପାବଳି ଏଗୁଡ଼ାକ ହେଲା ସମୟରେ ସେମାନେ ମଧ୍ୟ ସାମିଲି ହୁଅନ୍ତି। ଦୀପାବଳିରେ ଏବଂ ସେମାନଙ୍କର ମୁସିଲିମ ମାନଙ୍କର ଇଦ୍ ଇଦି, ଖ୍ରୀଷ୍ଟିୟାନ ମାନଙ୍କର ବଡ଼ଦିନ ପର୍ବ। ଶିଖି ମାନଙ୍କର ଗୁରୁ ନାନକଜୟନ୍ତୀ, ବୁଦ୍ଧ ପୂର୍ଣ୍ଣିମା। ଏଇ ସବୁ ପାଳନ କରାଯାଏ, ବୋହୁତ ସାରା ପର୍ବ ପର୍ବପର୍ବାଣୀ ମାନେ ଭାରତରେ ଯୋଉ କୁହନ୍ତି ନା, ବାର ମାସରେ ତେର ପର୍ବ। କିନ୍ତୁ ବାର ମାସର ତେର ପର୍ବ ନୁହେଁ, ଠିକ ଭାବରେ ଗଣିଲେ। ତାଠାରୁ ଅଧିକ ହିଁ ହବ, ଗୋଟିଏ ମାସରେ ତେର ପର୍ବ ହୁଏ। ସେମିତି ବିଭିନ୍ନ ଧର୍ମ ଜାତିର ଲୋକ ରହୁଚନ୍ତି, ପ୍ରତିଦିନ କଣ ନା କଣ ନା ଏମିତି ଇନ୍ତି ଭାରତରେ ଚାଲିଥାଏ ପର୍ବପର୍ବାଣୀ ସବୁ।
ହଁ, ପ୍ରତିବାର ମାସରେ ତେର ପର୍ବ।
ହୁଁ ହଁ ମୁଁ ଭାବେ ଏହା ହିଁ ଭାରତର ସୌନ୍ଦର୍ଯ୍ୟ।
ହଁ ନିଶ୍ଚୟ। ତାପରେ ଦେଖିବାକୁ ଗଲେ ଭାରତରେ ମାନେ ଆ ସମସ୍ତ ରାଜ୍ୟର ପୋଷାକ ବି ଭିନ୍ନ ଭିନ୍ନ। କୋଉ ଜାଗାରେ ମାନେ ହଁ ତମେ ଯଦି ପୁରା ପୂର୍ବ ଭାରତ ବୁଲିବ ପ୍ରତି ରାଜ୍ୟ ଯଦି ଯିବ ତମେ ବହୁତ ଜିନିଷ ନୂଆ ନୂଆ ଜିନିଷ ନୂଆ ଭାଷା ସହିତ ପରମ୍ପରା ତ ନୂଆ, ତା ସହିତ ତମେ ତାଙ୍କର ପୋଷାକ ବି ନ ପାଇବ।
ହଁ। ଆଛା ଆମର ଓଡିଶାରେ ଦେଖୁନ ଓଡିଶାର ସମ୍ବଲପୁରୀ ଶାଢ଼ୀ। ଯାହାହୋଉ ପୁରା ଭାରତରେ ପ୍ରସିଦ୍ଧି ଲାଭ କରିଛି। ତା ସହିତ ଯଦି ଦେଖିବ ପଞ୍ଜାବ ଯିବ ପଞ୍ଜାବରେ ସାଲୁଆର କମିଜ। ଗୁଜୁରାଟ ରେ ଘାଗରା ସେମିତି କେରଳରେ ଆମର କସୁବୁ ଶାଢ଼ୀ ବୋଲି ଖୁବ ପ୍ରସିଦ୍ଧ ସେଇଟା ବି। ଏମିତି ପିନ୍ଧନ୍ତି ଲୋକମାନଙ୍କର କାହାର କେମିତି ଅ ପୋଷାକ ପିନ୍ଧିବାର ଶୈଳୀ।
ହଁ ଏକ କହିଲ।
ହଁ ଆଉ।
ଆଉ ଯେମତି ପୋଷାକ ଆମେ କଥା ହେଲେ ପୋଷାକ ବିଷୟରେ ଆମେ କଥା ହେଲେ ଭାଷା ର ବିବିଧତା ତା ପରେ ଧର୍ମ ବିବିଧତା ତା ସହିତ ଆଉ ବି ଜିନିଷର ବିବିଧ ଯେମିତି କି ଖାଦ୍ୟ ପ୍ରାୟ ସବୁ ରାଜ୍ୟରେ ଖାଇବା ବା ଜିନିଷ ବି ଅଲଗା ଯେମତି ଆମ ଓଡିଶାରେ ପ୍ରାୟ ଲୋକ ଲୋକ ଭାତ ଖାଇବା ପାଇଁ ପସନ୍ଦ କରନ୍ତି, ଅନ୍ୟ ମାନେ ଉତ୍ତର ଭାରତରେ ଯେମତି ପଞ୍ଜାବ ହେଇଗଲା ଏପଟେ ଯେମତି ଲୋକ ରୁଟି ଖାଇବା ପାଇଁ ପସନ୍ଦ କରନ୍ତି।
ହଁ। ସେମିତି। ଓଡିଶାରେ ମଧ୍ୟ ଲୋକ ପଖାଳ ବୋଲି ଏମିତି ବହୁତ ପ୍ରସିଦ୍ଧ ଆମର ପଖାଳ ଭାତ। ପଞ୍ଜାବ ରେ ଯଦି ଯିବ ସେଠାରେ ସରସ ଦା ଶାଗ ବୋଲି ଗୋଟେ ଅଛି। ଆଉ ଦକ୍ଷିଣ ଭାରତ ଯିବ କହିଲେ ତ ରାତି ପାହିଲେ ତମକୁ ଇଟଲି ଦୋସା ହଁ ସକାଳ ସମୟ ମତଲବ ମାନେ ସୂର୍ଯ୍ୟ ଉଦୟ ହେବା ଠୁ ସନ୍ଧ୍ୟା ହେବା ସମୟ ଯାଏଁ ତମକୁ ସେଠାରେ ଇଟଲି ଦୋସା ମିଳିଯାଏ। ଦକ୍ଷିଣ ଭାରତ
ହଁ ହଁ ମୁଁ ଏମତି ସାଉଥ ପଟେ ଥରେ ଯାଇଥିଲି ଏମତି ଟ୍ରେନିଂ କାମ ପାଇଁ ମୁଁ ଯାଇଥିଲି ବାଙ୍ଗଲୋର। ବାଙ୍ଗଲୋର ରେ ମୁଁ ରହିଲି ପାଖାପାଖି ଦୁଇ ମାସ ତ ମୁଁ ଜାଣିଛି ସେଠି କେମତି ସେଠି ଇଟିଲୀ ଦୋସା ମାନେ ବହୁତ ମାନେ କମନ ଖାଇବା ତାଙ୍କର ପ୍ରାୟ ସେମାନେ ଖାଆନ୍ତି ତା ସହିତ ଦହି ଭାତ ଭାତ ଖାଆନ୍ତି ଭାତ ସହିତ ଦହି ଗୋଳିକି ଆଉ ଏମିତି ତାଙ୍କର ମୁଖ୍ୟ ଖାଇବା ଦେଖିବାକୁ ଗଲେ ରସମ ହେଲା ଚଟଣୀ ହେଲା। ସାମ୍ବର ହେଲା ଏସବୁ ତାଙ୍କର ମୁଖ୍ୟ ଖାଇବା। ନା ମୁଁ ଜାଣିବା ହିସାବରେ ଆଉ ଓଡିଶାରେ ବି ଏମିତି ଖାଇବା ଜିନିଷ ଯଦି ଦେଖ ଆହୁରି ବି ବହୁତ ଜିନିଷ ଅଛି।
ହଁ।
ହଁ ତୁମେ ଦେଖୁନ ଆମର ଯେମିତି ଶୁ ଏ ଶୁଖିଲା ଯୋଉ କଣ କହୁଛନ୍ତି ତାକୁ ମାଛ। ମାଛ ଚିଙ୍ଗୁଡି ଶୁଖୁଆ। ଏସବୁ ତ ଆଉ ଆମ ସମ୍ବଲପୁର ପଟେ ଏଇ ଏ ଯୋଉ କରଡ଼ି କରଡ଼ି ଶୁଣିଛ?
ହଁ ସେ ଯୋଉ ଆମର ବାଉଁଶରେ ନା?
ହଁ ହଁ ବାଉଁଶରେ ବାଉଁଶରେ ସେଇଟା ତିଆରି ସେଇଟା ଇଏ ହୁଏ। ଆଉ ସେଇଟା ବି ଖାଆନ୍ତି ବଢିଆ ଲାଗେ ତ ତାର ସୁଆଦ ବହୁତ।
ସେଟା ମାନେ କେମିତି କାଟିକି କାଢନ୍ତି କି ବାଉଁଶ ଗଛରୁ।
ହଁ ସେଇଟା ମାନେ ଯୋଉ ଜଙ୍ଗଲ ପାଖାପାଖି ଏରିଆରେ ରହନ୍ତି ଲୋକ। ସେମାନେ ଯାଇକି ଜଙ୍ଗଲରୁୁ ଏମତି ସେ ମାନ ଯୋଉ ବାଉଁଶ ଥାଏ ବାଉଁଶରୁ ସେ କେମିତି କରିକି ଆଣନ୍ତି ମୁଁ ଜାଣିନି ମାନେ ଏତେ ବହୁତ ସେମାନେ ଆମ ଗାଁ ପଟେ ମାନେ ବିକିବା ପାଇଁ ଆସନ୍ତି ହଁ ବହୁତ ଭାରି ଭାରି। ଶୁଆଦିଆ ଭାଇ ମୁଁ ଚାହିଁବି କି ତମେ ବି କେବେ ଯଦି କୋଉଠି ମିଳେ ତ ମାନେ ନିଶ୍ଚୟ।
ହଁ ନିଶ୍ଚୟ ନିଶ୍ଚୟ ତାର ସ୍ଵାଦ ଦେଖିବାକୁ କେମିତି ମାନେ ଖାଇବାକୁ?
ତାର ସ୍ଵାଦ ତ କଣ କେମତି କହିବି? ମେ ଭଲ ଲାଗେ ତାକୁ ଯଦି ତମେ ଏଇଟା କଣ ମାନେ ଦେଖିବାକୁ ଛୋଟ ଛୋଟ ଚାଉମିନ ଭଳିଆ ଦେଖାଯିବ ହେଲା। ଲମ୍ବା ଲମ୍ବା ପତଳା ପତଳା ଥାଏ ତାକୁ ଏମାନ ମାନେ ଆ ହେଲା କିି? ଏ ଯୋଉ ଆମର ଟମାଟୋ ହେଲା ତା ସହି ତ ତାପରେ ତା ସହିତ ଲଙ୍କା ଧନିଆ ପତ୍ର ଏସ ସବୁ ଦେଇକି ଚଟକିକି ତାକୁ ଭଲସେ ଭାଜିକି ଖାଆନ୍ତି।
ହଁ ସେୟାପରା। ଗୋଟିଏ ରାଜ୍ୟରେ ହେଲେ ମଧ୍ୟ କେତେ ପ୍ରକାର ବିବିଧତା ଆସୁଛି ଖାଇବାରେ?
ଆଉ ମୁଁ ଏଇ ଆଉ ଆଉ ବହୁତ ଜାଗାରେ ମୁଁ ଦେଖିଛି କି ପଖାଳ ସହିତ ପାଗ ବି କରନ୍ତି।
ମାନେ ସେଇଟା କେମିତି?
ମାନେ ସେ ଚଣା ଯୋଉ ଥାଏ। ମାନେ ଯୋଉ
ହଁ।
ମଟର ଚଣା। ତାକୁ ସେମାନେ ସିଝେଇ ଦେଇଥାନ୍ତି ଆଳୁ ଆଉ ଚଣାକୁ। ତ ୟେକୁ ମାନେ ପଖାଳ ସହିତ ଖାଇବା ପାଇଁ ମାନେ କଣ କରନ୍ତି ତାପରେ ଚକଟି ଦିଅନ୍ତି। ନେକ୍ସଟ
ହଁ।
ହଁ।
ତାକୁ ଚକଟିକି ମିକ୍ସଚର ତା ସହିତ ଗୋଳିକି, ଟିକେ ପିଆଜ ଗୋଳିକି, ଲୁଣ ଟିକେ ଦେଇକି ଖାଆନ୍ତେ ପଖାଳ ସହିତ। ମାନେ ଆଳୁ ଚିକିଟା ଭଳିଆ କହିପାରିବ ଆଉ।
ସତରେ ବହୁତ ଭଲ ସୁଆଦ ଲାଗିବ। ହଁ ହଁ ଜାଣିଛି।
ହଁ।
ହଁ।
ଆଉ ଏମିତିରେ ତ ଦେଖିଲେ ବହୁତ ସାରା ମାନେ ସେମାନଙ୍କର ଖାଦ୍ୟ, ସ୍ବାାଦ ସବୁ ଅଲଗା। ବଙ୍ଗଳାରେ ତ ରସଗୋଲା। ବଙ୍ଗଳାର ଲୋକମାନେ କୋଲକାତାର ମାଛକୁ ବହୁତ ମାନେ ପସନ୍ଦ କରନ୍ତି।
ହଁ -ହଁ -ହଁ। କୋଲକତାରେ ତ, ମାଛ ତାଙ୍କର ମାଛର ବହୁତ ଭେରାଇଟି ଖାଇବା ଅଛି। ସବୁ ପ୍ରକାର ମାଛ ର ଭେରାଇଟି ଖାଇବା। ଯେମିତି ବିରିୟାନୀ ହାଇଦ୍ରାବାଦ ରେ ପ୍ରସିଦ୍ଧ। ପ୍ରାୟତଃ ଦେଖିବାକୁ।
ହୁଁ -ହୁଁ, ହଁ -ହଁ।
ଯେମିତି ମୁମ୍ବାଇରେ ବଡାପାଉ।
ହଁ।
ଆଉ ବି ଏମତି ଜିନିଷ ଅଛି ବହୁତ ପ୍ରସିଦ୍ଧ।
ଆଉ ଆମ କେରଳରେ ତ ପୁରା ଭିନ୍ନ ଧରଣର ସେଠାରେ। ପୁରା ଅଲଗା। ନଡିଆ ତେଲରେ ସବୁ ରୋଷେଇ ପ୍ରସ୍ତୁତ। କରନ୍ତି ଖାଇବା, ପିଇବା ସ। ହଁ ସେଠାକାର ହଁ
ସେପଟେ ନଳିଆ, ନଡ଼ିଆ ଗଛ ବି ବହୁତ। ବହୁତ ନଡିଆ ଗଛ। ସମୁଦ୍ର ତଟ ଏରିଆ ପୁରା ଭରପୁର ନଡିଆ ଗଛରେ
ସେମିତି ସବୁ ରାଜ୍ୟର ଖାଇବା ପିଇବା ଯେମିତି। ଲୋକ ନୃତ୍ୟ ମଧ୍ୟ ଓ ସବୁ ଅଲଗା ଥାଉଛି। ସେଥିପାଇଁ ତାଙ୍କର ନିଜସ୍ୱ ପରିଚୟ ମଧ୍ୟ ରହୁଛି ପ୍ରତି ରାଜ୍ୟର। ଯେମିତି କିି ଆମର ସେ ଉତ୍ତର ହିମାଳୟ, ଦକ୍ଷିଣରେ ଏ ସେ ଲୋକନୃତ୍ୟ ଦେଖିବାକୁ ଗଲେ ଆମ ଓଡି ଶା ର ଓଡିଶୀ ଯାହାକି ବହୁତ ପ୍ରସିଦ୍ଧ।
ଯେମତି ହେଇଗଲା ଆଉ। ଭରତନାଟ୍ୟମ ହେଇଗଲା, କଥକ, କଥକଳି ତାପରେ ଆସ ତମ୍ର, ବିହୁ ଉଁ କୁଚିପୁଡ଼ି। ସବୁ ବହୁତ ପ୍ରକାର ଭିନ୍ନ- ଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଅଛି। ଯାହାକୁ ମାନେ ଅଲଗା -ଅଲଗା ରାଜ୍ୟର
ସେଇଆ
ଦେଖିବାକୁ ବି ଭଲ ଲାଗେ।
ଆଉ ଦେଖିବାକୁ ମଧ୍ୟ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ବହୁତ ଭିନ୍ନ ଧରଣର ତମେ ଯଦି ଉତ୍ତରରେ ଦେଖିବ ହିମାଳୟ ପର୍ବତପୁରା ଛିଡ଼ା ହେଇଥାଏ ଦକ୍ଷିଣକୁ ଯଦି ଯିବ ସମୁଦ୍ର ପଶ୍ଚିମକୁ ଯିବ କହିଲେ ଥର୍ ମରୁଭୂମି। ଓ ପୂର୍ବରେ ଯିବ ଯଦି ସବୁଜ ଜଙ୍ଗଲ ସହିତ ଦେଖିବାକୁ ମିଳିବ। ମାନେ ଚତୁଃପାର୍ଶ୍ଵ ପରିବେଶ ଯୋଉ ଘେରି ରହିଛି ଭାରତ ବର୍ଷକୁ ତାହା ଦେଖିବାକୁ ମଧ୍ୟ ବହୁତ ଖୁବ ସୌନ୍ଦର୍ଯ୍ୟ
ହଁ ପର୍ଯ୍ୟଟନ ସ୍ଥାନ ପାଇଁ ବୋଲିକି ଆମ ଭାରତରେ ମାନେ ବାହାର ଭାରତ ବାହାରୁ ବି ବିଦେଶୀ ମାନେ ଆସନ୍ତି ବୁଲିବା ପାଇଁ। ଆଉ ସବୁ ରାଜ୍ୟର ଲୋକ ବି ଅନ୍ୟ ରାଜ୍ୟକୁ